ହାଲୋ।
ହାଲୋ, ହାଲୋ। ହାଲୋ।
ହାଲୋ।
ହଁ। କଣ କରୁଚୁ?
ବଇଚି।
କୋଉଠି?
ବଇଚି।
ଶୋଇଚୁ।
ନେଟୱାର୍କ ପାଉନି।
ହାଲୋ।
ନେଟୱାର୍କ ପାଉନି ବେ।
କହିଲି କଣ କରୁଛୁ?
ବଇଛି।
ଆଉ ଖାଇଥିଲୁ କଣ?
ମଟନ।
ଆଉ ତୋ ଟ୍ୟାସ୍କ ସବୁ କଂପ୍ଲିଟ୍ ହେଇଗଲା? ହାଲୋ ତୋ ଟ୍ୟାସ୍କ ସବୁ କଂପ୍ଲିଟ୍ ହେଇଗଲା? ଯୋଉ ଇଏ କାରିଆରେ? ହାଁ?
କୋଉଟା?
ସେଇ ଯୋଉ ଇଏଟା ଯୋଉ ଯୋଉଗୁଡ଼ା ଏବେ ଦେଇଥିଲେ।
ହୁଁ।
ହଁ ମୋର ତ କଣ ହେଲା କହିଲେ ଘ ସେ ଫୋନ ଗୁଡ଼ା ଖୋଲୁଥିଲେ ଦେଖିଲା ବେଳକୁ ରିଜେକ୍ଟ୍ ହେଇଗଲା। ତା ପରେ ବି ସେ ମ୍ୟାଡ଼ାମ କୁ କହ ମ୍ୟାଡ଼ାମ ଫୋନ କରିଥିଲି ମ୍ୟାଡ଼ାମ୍ କୁ କହିଲି ସେଇଆ ପ୍ରୋ ମ୍ୟାଡ଼ାମ୍ କହିଲେ ଦେଖିଆ ତମର ଦେଖିବା ମୁଁ ସବୁ ଇଏ ଲେଖିଲେ ସାର୍ ତାପରେ ଦେଖ୍ୟା ଇଏ କରି ମୁଁ କହିଲି ଅ ଅର୍ ସାଙ୍ଗ ଛୁଆ ଟା ଖୋଲିଥିଲା ତାର ଯୋଉ ଇଏ ହେଇନି କୋଡ଼ିଏ ଟା
ହୁଁ।
କୋଡ଼ିଏ ଟା କରିଛି ତ କିଛି ଆଜିଯାଏଁ ରିଯିନ୍ ଦେଇନାହିଁ। ସେ କହିଲେ ହଁ ମୁ ଦେଖିକି କୋଉଚି ସେ ଗ୍ରୁପ୍ ରେ ପକେଇଚି କିନ୍ତୁ ଦି ତିନି ଥର ପକେଇଚି କିଛି ରି ପ୍ରାୟେ ଦେଇନାହାନ୍ତି। ଏଇଆ ଆଉ କଣ? ଆଉ ବଡୁଆ ହେଇଛି?
ନା ନା।
ଆଉ କୋଉ ଦିନ କରିବା ବିରିୟାନୀ?
ବିରିୟାନୀ ଆଉ କଣ କୁ ପଇସା ପତ୍ର।
ପଇସା ପତର ନାଇଁ।
ୱିଦ୍ରଲ କଲ ପଇସା କଣ କଲକୀ ହେଇଠୁ ପଇସା ପତ୍ର ନାହିଁଁ ଆଁ?
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ଲୋ ହୁଁ।
ତମୁଁ କହିଲି ତମେ ଯଦି କହିବ ପଇସା ପତ୍ର ନାଇଁ। ଆମେ କଣ କହିବୁ?
ମେ କଣ କହିବୁ? ତମେ କଣ କହିବ? ହଁ ତ ଆମେ ଯଦି କହିବୁ ପଇସା ପତ୍ର ନାହିଁ ତମେ କଣ କହିବ? ଯାହା ହେଲେ ତମର ଗୋଟେ ଇବେ ମରିଗଲା ମରିଗଲା ମରିଗଲା ଏଇ ହ୍ୟାଲୋ। ଏ ସବୁୁରା ଚଢ଼େଇ ଦେଲା କୁକୁର ଉପରେ।
ସୋଉରା ଓହୋ ମୁଁ କ ତମେ ଯଦି କହିବ ତମର ପଇସା ପତ୍ର ନାହିଁ। ଆମେ କଣ କହିବୁ?
ଏଇ ଆସ୍ତେ ଚଲା।
ଓ ଗାଡି ନେଇକି ଆଉଥିଲା ସୌର ନା କଣ?
ଓୟେ ତା ବେକ ଉପରେ ଚଢେଇ ଦେଲା।
କିଏ ସଉରା? ହଁ ଗାଡି ନୂଆ, ନୂଆ ଚଲେଇଲେ ସେଇଆ ହବ ଆଉ। ଆଉ, ଆଉ ଯୋଉ ତମେ ଯଦି କହିବ ନାଇଁ ପଇସା ପତ୍ର ଆମେ ତାହେଲେ କଣ କହିବୁ?
ହଁ ତୋ ପାଖରେ ଅଧିକ ହେଇଯାଇଛି ବୋଲି ତୁ କହିଦେଉଛୁ। କଣ ତମର ପା ଏନା ଟାସ୍କ ମିଳିଛି ନା ମୋର କୋଉ ଟାସ୍କ ତ ତମକୁ କେତେ ଟଙ୍କା ମିଳିଚି ଦ ଲେ ଆଇଲାନୀ ଆସିନିବେ ଆସିନି କେବେ ନାଇ। ତୁ ଆଜ୍ ତୁ ପା ଦି ହଜାର ଟଙ୍କା ଫାଇଲୁନୁ।
ହଁ।
ଦି ହଜାର ର ଉପରେ ପାଇଲୁନୁ, ତୁ।
ଆ ସେଇପା ଦି ହଜାର ଟଙ୍କା ପାଇଲି। ଦି ହଜାର ବାଇ, ଦି ହଜାର ବାଇଶ ଟଙ୍କା ନା ଚବିଶ ଟଙ୍କା ସରିଗଲା।
ସରିଗଲା। ଦି ହଜାର ବାଇଶ ଟଙ୍କା ଏ ସେ କାଳେ ଆଜି ଦୁଇଶହ ଟଙ୍କା ତୋତେ ପଠେଇଚି। ତାକୁ ତୁ ବା
ତାକୁ ଦେବିନି ଆଉ ସେ ଯେତେବେଳେ ଯେ କଇବ ତାକୁ ପଇସା ଦେବିନି। ଦଶ ପଚାଶ ହଉ କି ଶହେ ହଉ କି ତାକୁ ଦେବିନି।
ଦେବନି।
ହାଲୋ।।
ଉଁ,
ମୁଁ କହିଲି ତାକୁ କିସି ନ ତାକୁ କିଛି ଦେବିନି। ସିଏ ତ କ-କାମ କଲାନି, ତାକୁ ତାହେଲେ କହିବିନି କି କିହ ନେଅ କଣ ଖର୍ଚ୍ଚ ବର୍ଚ କି ତାକୁ କିଛି ତ ଦେବିନି ପଇସା ନା କଣ?
ହୁଁ, ତୁ ତାକୁ ଦବୁ ଆ, ଅନେଇଥା। ତାକୁ କାଇଁ ଦବୁ?
କ- ଦେଇଥିଲା ତା ଇଏଟା ଲଗଇନ୍ କରିଥିନି ନା ତାକୁ ଦେବିନି।
ଆ, ମୁଁ କଥା ହେଲି ମୋତେ ଦଉନୁ।
ମାନେ?
ମୁଁ କଥା ହେଲି ମୋତେ ଦଉନୁ। ଆ, ହେ, ହେ। ତାକୁ କାଇଁ ଦବୁ ଆଁ, ସିଏ କିଛି କରିବନି ତା ଆଇଡି ବୋଲି ତାକୁ ଦବୁ ଟୁ-ଟୁଟାଲି ଦେନା। ଆଉ ତୋର ତ ରେସିଡେଣ୍ଟ କଣ ଦେଇଦେଇଚି ଆକୁ। ହୁଁ, ହାଲୋ, ହୁଁ।
ମାନୁଆକୁ ଦେଇଦେଇଚି ସେନିକା ତୁ ଶହେ ଟଙ୍କା ଦବୁ।
ହଁ।
ତୋମ କତିରୁ ତ ଅଧିଆ ନେଇ ହବନି। କିନ୍ତୁ ସମିତା କତିରୁ ନେଇଚି ଦେଢଶହ ଶହେ ସତୁରି ଏଇ ଭଳିଆ। ତୋମେ
ଆହୁରି ଆସୁ।
ହଁ କଣ କହିଲୁ? ଆଉ ତା କାଷ୍ଟ ଆପ୍ଲାଏ କଲୁ?
କାଷ୍ଟ ଅଛି ତାର ଅଛି।
କାଷ୍ଟ ଅଛି?
ହୁଁ।
ଓ ହୋ। ନା ସେ ମୁ କାଷ୍ଟ ଆପ୍ଲାଏ କଲା ନାଇ ରେସିଡେଣ୍ଟ ସିନା ବାହାର କରିଦେଲି। ତା କାଷ୍ଟ ଟା
ଉହୁଁ ଯୋଉ ଶୁଣୁ ଯୋଉ ଯୋଉ ଆଧାର କାର୍ଡ ଯୋଉ ନା ନମ୍ବର୍ ଲିଙ୍କ କରିବୁନୁ?
ହୁଁ।
ସେଟା କେତେ ଦିନି ଭିତରେ ଆସିବ?
ସେ ସେଇ ଯିଅ ସେଇ ସେଇ ସେଇଦିନ ହେଇଚି। ମାନେ ତୁ କରିକି ଆନା। ସେଇ ଦି ତି ଦିନ ଏମତି ଗୋଟେ କାରିକି ଆଇଥିବୁ ହେଇଯାଇଥିବ। କଣ କରିବୁ କି ଯିବା?
ହଁ, ହଁ।
କୋଉ ନ କାଲି କାଲ, କାଲି ଯିବା?
ଖରା ଫରା ହଉ, ଖରା ହେଲେ ଯିବି।
ଖରା ପୁ- ଖରାକୁ ହଁ ଖରା ହଉ ହଉ। ଖରା ହଉ ଚଣ୍ଡୀଖୋଲ ପଚାର ଚଣ୍ଡିଖୋଲ କଣ ସେ କୃଷ୍ଣଶେସନ ପଳେଇବୁ ସେଇଠି ହେଇଯିବ। ସେଇ ଡାଇରେଟ କ- ମୁଁ ତା ନମ୍ବର୍ ନେଇ ଆସିବୁ ଗୁଲିଆ କତୁରୁ ହେଲା। ତା ଫୋନ୍ କରିଦବୁ ଗୋଟା ଥର ପଳେଇବା। ନନେ ତାକୁ ନନେ ଫୋନ୍ କରି ପଚାର ଦେ। ଆଉ ଜଣେ ଠି କରଛି ଯିବା କି ଯେ ଶାସନରେ?
ଆଁ?
ଦେ ଖରା ହେଉ ଖରା ହେଲେ ଯିବି।
ହଁ ସେଇ ବା ତା ଆଧାର ଟା ତୋ ନମ୍ବର ଲିଙ୍କ କରିଦଉ ଲିଙ୍କ କରିସାରିଲା ପରେ ତାର ଭଲ ମନ୍ଦ ଏ ଠୁ ଯେଡ ସବୁ ଇଏ କରିଦବୁ।
ଲିଙ୍କ ହେଇଗଲେ ସାଙ୍ଗେ ସାଙ୍ଗ ଯିବି ଏଠି ଖୋଲିଦେବି ପୋଷ୍ଟାଲ୍ ରେ।
କୋ ପୋଷ୍ଟାଲ ରେ ବହି ଖୋଲିବୁ?
ହଁ।
ପୋଷ୍ଟାଲ ରେ ଖୋଲନା।
ଆଉ କେଉଠି ଖୋଲିବି?
ଷ୍ଟେଟ ବ୍ୟାଙ୍କ ରେ ଖୋଲ।
ପୁସ୍ ପୁସ କ ପୋଷ୍ଟାଲ କଣ ଚାଲୁଣିି କି?
ଶୁଣୁ ପୋଷ୍ଟାଲ ରେ ଚାଲିବା ଠି କିଛି ମ୍ୟାଟର ନାଇଁ ମୋର କଣ ପୋଷ୍ଟାଲ ନୁହଁ ଦେଖେ ତତେ ନା ତତେ କେତେ ବର୍ଷ ହବ ତତେ ଏନା ଅଠର ବର୍ଷ ପୁରୀ ଯିବ ଅ ଅଠ ପୂରିବନା ଅଠ ହବ ଡାଇରେଟ ଯିବୁ ଷ୍ଟେଟ୍ ବ୍ୟାଙ୍କ ମୋର ବି କାଏ ବେ ଷ୍ଟେଟ ବ୍ୟାଙ୍କରେ କଇବି ମୁଁ ବି ତାଙ୍କୁ କହିବି ମୋର ଏଇଟା ଥିଲା ମାନେ ପ୍ରା ମୁଁ ଥିଲି ସ ଅଠର ବର୍ଷ ତଳକୁ ମୋର ଏଟା ନବମ ବଳେ ବଇ ଖୋଲା ହେଇଥିଲା। ମୋର ନା ମୋର ଫୋନ୍ ପେ ଫୋନ୍ ପେ ଭଲ ମନ୍ଦ ଖୋଲିବି ମୋର ଏସବିଆଇ ଡାଇରେକ୍ଟ କହିବୁ। ଏସ ବି ଆଇ ରେ କଣ କହିଲୁ ଦେଖେ ପୋଷ୍ଟାଲ ରେ ଏସ ବି ଆଇ ପଇସା କାଇଁ କଟେନା ଏସ ବିି ଆଇ ଏତେ ପଇସା କାଟେ ନା। ନା ନା ଏସ ବି ଆଇ ଟଙ୍କାଟା କାଟିବନି ମୁଁ କହୁଛି ଏସ ବି ଆଇ ଟଙ୍କା ଟା କାଟିବନି ଯଦି କି ମାନେ ସବୁ ତ ଫୋନ ପେ ପଞ୍ଜାବ ଯେମିତି କାଟୁଚି ଗ୍ରାମ୍ୟ ବ୍ୟାଙ୍କ ଯେମିତି କାଟୁଚି ଏସ୍ ବି ଆଇ ଜମା କାଟିବନି। ପୋଷ୍ଟାଲରେ କାଟିବ ପୋଷ୍ଟାଲରେ କେମିତି କାଟିବ କହିଲୁ ପୋଷ୍ଟାଲରେ କାଟିବ ହଁ ପୋଷ୍ଟାଲ ରେଯେତେବେଳେ ପଇସା କାଟେ ପୋଷ୍ଟାଲ ରେ କାଟେ ନା କାଇଁ ପୋଷ୍ଟାଲ ସତର ବର୍ଷ ତଳୁ କାଟେନା ଅଠର ବର୍ଷ ତଳୁ କାଟେ କିନ୍ତୁ ଏତେ କା ଟେନା। ପୋଷ୍ଟାଲ ଖୋଲିବୁ ଷ୍ଟେଟ ବ୍ୟାଙ୍କ ଖୋଲିବୁ ଏଇଗୁଡା ସବୁ ଖୋଲିବୁ। ଆଉ ଆମର ଯଦି ଏଗୁୁରା ଖୋଲିବ ଯଦି ପଞ୍ଜାବ ଫଞ୍ଜାବ ଦୁନିଆ ପଇସା କଟୁଚି। ପଞ୍ଜାବ ଦେଖିବୁ ପଇସା କଟୁଚି ସବୁଥର ଷ୍ଟି ସମିତି ଙ୍କ ର ଯେମିତି ଆ ଦି ମାସ ତିନି ମାସ ପଇସା ନାହି କିନ୍ତୁ କେତେ ଥର୍ କ ଟେନା ଏଗୁଡା ବର୍ଷିକିଆ କେତେ ତିରିଶ ଟଙ୍କା ନା ଅଣତିରିଶ ଟଙ୍କା କଟେ ନା?
ହୁଁ।
ସେମିତି ତ ସବୁ ବ୍ୟାଙ୍କରେ କଟିବ ମୁଁ କହିବି ଷ୍ଟେଟ ବ୍ୟାଙ୍କ ଚାଲେ ଏକାଥରେ ଖୋଲିଦବା ପୋଷ୍ଟାଲ ରେ ଯଦି ଖୋଲିବୁ ଖୋଲିବୁ ନହେଲେ ଷ୍ଟେଟ ବ୍ୟାଙ୍କ ଚାଲେ ମୁଁ ତ ଷ୍ଟେଟ ବ୍ୟାଙ୍କ ଯିବାର ଅଛି। ଆରି ଭିତରେ। ବର୍ଷା ତ କମୁନି ମୁଁ କଲେଜ ବି ଯାଇପାରୁନି ମୁଁ ଇଣ୍ଟରନାଲ ହବ ବୋଲି। କଲେଜ ତ ଯାଇପାରୁନି ଆମ ଇଣ୍ଟରନାଲ ହବ ଆଠ ଆଠେ ନଅ ଦଶ।
କଣ କଣ ଦରକାର ଏଇଥି ଏଇ
ମାନେ?
ଇଣ୍ଟର୍ନାଲ ରେ?
ଇଣ୍ଟରନାଲ୍ ରେ ବା ତମେ ଯେମିତି ମୋବାଇଲ ପକେଇ ଯେମିତି ତା ଭିତରେ ଲେଖୁନଥିଲ ଏମିତି ପରୀକ୍ଷା ରେ ଇଣ୍ଟର୍ନାଲ ରେ ଏମିତି ରୁମ ରେ ବଉଥିଲେ ଘଂଟାଏ ବା ଥିଲେ।
କି ହଁ ହଁ ହଁ ଥରେକ ଦେଇଥିବେ ନା କ ଥରେ। ହଁ ଥରେ ପରୀକ୍ଷା ଦେଇଥିଲେ?
ହଁ ସେଇ ଇଣ୍ଟରନାଲ ହଁ ସେଇ ନିଜ ଅନର୍ସ ରୁମରେ ହବ ସେମିଷ୍ଟାର ଟା ଟିକେ ଇଏ ଆଉ। ଯଦି ଆମର ପ୍ରକାଶ କଣ କହିଲୁ ଆମର ଏଇ ଫାର୍ଷ୍ଟ ସେମି ଷ୍ଟାର ଗଲାନା ସେକେଣ୍ଡ ସେମିଷ୍ଟର ବି ଆମର ଏଇନା ହବନି ଇଣ୍ଟରନାଲ ଦେଇସାରିଲା ପରେ ପୁଣି ଫର୍ମ ଫିଲ ଅପ୍ କରିବୁ। ଆମେ ଫର୍ମ ଫିଲ ଅପ୍ ଆରଥର କେତେ ଟଙ୍କା କରିଥିଲେ?
କେତେ ହଜାର ପନ୍ଦର ଏମିତି କେତେ ଗୋଟେ କରିଥିଲେ।
ତ ତେ ପୁଣି ଫର୍ମ ଫିଲପ କଟିବ ସେମିଷ୍ଟର ଯଦି ବ୍ୟାକ୍ ନ ଲାଗିଲା ତାହେଲେ ସ୍କୋଲା ସିପ ସ୍କୋଲାରସିପ୍।
ହଁ।
ସ୍କୋଲାରସିପ ଯଦି ପା-ପାଞ୍ଚ ଉପରକୁ ରହିଲା ତାହେଲେ ସ୍କୋଲାରସିପ ପାଇବୁ। ଆମର ଏଥର ମୋର ଏଥର ଛଅ ପଚସ୍ତରୀ ଅଛି ତୋର ସାତ କେତେ ଅଛି ମାନେ ତୋର ଫାସ ସେମିଷ୍ଟାର ରେ ଫାର୍ଷ୍ଟ ସେମିଷ୍ଟାରରେ ବ୍ୟାକ ନାହିଁ ସେକେଣ୍ଡ ସେମିଷ୍ଟାର ରେ ଯଦି ବ୍ୟାକ ନ ଲାଗିଲା ସ୍କୋଲାରସିପ ପକେଇବୁ ଆଠ ହଜାର ଟଙ୍କା ପାଇବୁ।
ଓହୋ।
ଯଦି ନିଜର ସବୁ ଠିକ ଡକ୍ୟୁମେଣ୍ଟ ଫକ୍ୟୁମେଣ୍ଟ ଭଲ ମନ୍ଦ। ମୋର ତ ମୁଁ ଭାବୁଛି ଷ୍ଟେଟ ବ୍ୟାଙ୍କ ଯିବାର ଅଛି। କାଲ ମୁଁ ଦେଖ ମତେ ଗୋଟେ କଥା କହ ଦେଖେ ମତେ ଅଠର ବର୍ଷ ହେଇନ ଥିଲା ବୋଲି ମାନେ ମତେ ମୋର ଫୋନ ପେ ମାନେ ହେଲାନି। ଷ୍ଟେଟ୍ ବ୍ୟାଙ୍କରେ କ-କହିଲେ ହବନି। ମତେ ମାନେ ଏଇ ମାସରେ ଅଠର ଅ ମାନେ ବାଇଶି ତାରିଖରେ ପୁରିବ ଅଠ ଅଠ ଅଠର ବର୍ଷ ହେଲା। ବାଇଶ ତାରିଖ ଯୋଉ ପୁରିବ ଯଦି ଆଗରୁ ଏବେ ଯାଇ କହିବି ସେ କରିଦେବେନି ନା ବାଇଶ ତାରିଖ ପରେ ଯିବାକୁ ପଡିବ।
ଆଁ ବାଇଶ ତାରିଖ ପରେ କରୁନୁ ଭଲ ଅଠର ଉପରୁ ହେଇଯିବ ଭଲ ନା।
ନା ସେ କଥା ନୁହଁ ମାନେ ଅଁ ମୋର ଏଇନା ଫୋନ୍ ପେ ତ ଚଳୁଛି କାହିଁକି କହିଲ ସେଟା ମୋର ଖୋଲି ଦେଲେ। ମୁଁ ତାଧିଅରେ ମୁଁ ଖୋଲି ଦେଲେ ମୋର ସେଟା ଫୋନ ପେ ରେ କାରବାର କରିବି ଏଟା ଇଏ ରହିଲା ଫୋନ ପେ ସେଟା ଭଲ ମନ୍ଦ କାର ବାର କରିବି। ଷ୍ଟେଟ୍ ବ୍ୟାଙ୍କ କୁ ବି ଗୋଟେ ଗ୍ରାମୀଣ ବ୍ୟାଙ୍କ ନ ଗ୍ରାମୀୟ ବ୍ୟାଙ୍କ କେତେ ଜାଣିଚୁ ନା ଫୋନ ପେ ରେ ଆଡ ହଉଚି।
ହଁ ଏଇ ଜାଣିଚୁ।
ଆଁ ଆମ ଘର ଆମ ଘର ପୁଅ ଯୋଉ ଆମ
ବାହା କଲାନି ପା।
ଏଟି ଏ ମ୍ ସେଟା ଗ୍ରାମ୍ୟ ବ୍ୟାଙ୍କରେ ଏଟି ଏ ମ୍ ନଥିଲା ଆଗରୁ ଗ୍ରାମ୍ୟ ବ୍ୟାଙ୍କରେ ଏଟି ଏ ମ୍ ନାଇଁ କି? ମୋ ମାମା ର ଯୋଉ ମୋ ମାମା ର ନା ଆମ ଘରେ ଥିଲା ଯେତେ କେବେଠୁ ଆମର ଏ ଟି ଏ ମ ଏ ଟି ଏମ୍ ଠି ମ୍ୟାଟର ନାଇ। ମେନ କଥା କଣ କହିଲୁ ଫୋନ ପେ ଖୋଲୁ ନଥିଲା ଫୋନ ପେ ରେ ଆଡ ହଉନଥିଲା ସେ ବ୍ୟାଙ୍କ ଟା ଏବେ ଫୋନ ପେ ରେ ଆଡ ହେଲାଣି। ସବୁ ବ୍ୟାଙ୍କ୍ ତ ଫୋନ ପେ ରେ ଆଡ ହଉଛି ଆଉ ଭଲ କଥା ଆଉ। ଏଇଆ ଆଉ କଣ? ଯଦି ଖୋଲିବୁ ମୁଁ ଆଧାର ଠିକ କର ଆଧାର ଠିକ କରିସାରିଲା ପରେ। ତ ଆଧାର ତୋ ବାପା ନା ଅଛି ନା ତୋ ବାପା ନା ତଳେ ଅଛି ନା?
ତ ବାପାଙ୍କ ନାଁ ଆଧାର ରେ ଯୋଉ ଲେଖା ଥିବ ବୟ ତ ନାଁ ଆମକହି ରହୁଥୁ ତ ବାପା ନାଁ ଆମକହି ରହୁଥୁ ଅଛି ନା ନାଇଁ?
ହଁ।
ଅଛିଦା
ହଁ ସେଇଟା ମୁଁ କରିଥିଲି ମୋର ନଥିଲା ବୋଲି ମୁଁ କରିଛି ଯାଇଁକି ଯେଉଁ କଲାରସିପ ପକେଇଲେଣି ନବମରେ ପେଇଲାନି ବୋଲି, ଫାଷ୍ଟ ଇୟରେ ଫଷ୍ଟ ଇୟରେ ପେଇଲାନି ବୋଲି ସେକଣ୍ଡ ଇୟରେ କଲି।
ହଁ ତୁ ଗୋଟେ କାମ କରିବୁ ତୋ ନିଜ ନମ୍ବରରେ ଆଧାର ଲିଙ୍କ କରିଦିବୁ। ଆଧାର ଲିଙ୍କ କରିସାରିଲା ପରେ ଭଲ ମନ୍ଦ ଏଠି ଯାଇ ଯାହା ହବ ଇଏ ସବୁ ତ ଇରେ କରିଦଉ ଆରେ ଜାଣିଛୁ ନା କଣ ହେଇଛି ମୋ ସିମି କଣ କହିଲୁ ସେଇ ଏୟାରଟେଲ ସିମ୍ ଟା ପୁରଲି ଶହେ କେତେ ଟଙ୍କା ଟା ବାଲାନ୍ସ ପଡିଥିଲା ଶହେ ଅନେଶତ ହେଲା। ଯୋଉ ସିମ୍ ବାଲା ପୁଟି ମାଲା ତାକୁ ଫୋନ କଲେ ମୁଁ କହିଲି ଏଇଆ ହେଇଛି। ସେ ମତେ କହିଲ ସ ସେଏ କହିଲ କିଏ ଯଦ ରିଚାର୍ଜଚାର କରିଥିବ ତିନ ଚାରି ମାସ ହେଇଗଲାଣି ନା। ତୁ ତାକୁ ପୋଟିଂ କରି ତୋ ନାଁ କେଇ ନହେଲେ ପୁଣି ତୋର ଇ ହେଇଯିବ ମୁଁ ସେ ମୋ ନାଁଉ ମୁଁ ମୋ ନମ୍ବର ମୋ ନାଁରେ ଫୋଟିଂ କରିଦେଇଛି। ସେ ସି ଟା ମୋନା ପଳ ଯାଇଛି ସେ ଯଉ ଏୟ ସେୟାରଟେଲ ସିମ୍ ଟା ସେଇ ଆଟେଲା ଥିଲା ଭଲ ହେଲା ସେ କହିଲ ଜିଓ କରିଦେଇଛି ଦେଖାଯ ଯାଉ କଣ ହଉଛି। ତମ ତୋର କିଛି ପୁରୁଣା ପୁରୁଣା ସିମ୍ ଫିମ୍ ନାଁ